ହ୍ୟାଲୋ। ହଁ ହଁ ସମୀରଞ୍ଜନ ରାଉତ କୁହନ୍ତୁ।
ନାଇଁ ମୁଁ କହିଲି କଣ ନମ୍ବର ଟା କହୁଥିଲେ ଲାଗୁନଥିଲା କଣ ହେଇଥିଲା କି?
ପ୍ରାୟତଃ ପ୍ରାୟତଃ ମତେ ଲାଗୁଚି ମୋ ମୋବାଇଲ ଟା ଟିକେ ଖରାପ ଅଛି। ସେଥିଲାଗି କଲ ଫଲ କିଛି ଯାଉନି କାହ ପାଖକୁ।
ବୁଝୁଛି ମତେ ଲାଗୁଛି ବୋଧେ କିଛି ଇଣ୍ଟରନେଟ ର ଅସୁବିଧା ହଉଥିବ ସେଥିଲାଗି ଏମତି ହେଇଥିବ। ବୁଝିପାରିଲେ?
ହଁ ସେଥିଲାଗି ହେଇଥିବ ଭାବୁଚି। ଆଉ ଆଜି କଣ ଖିଆ ପିଆ କଣ ହେଇଛି?
ଖିଆ ପିଆ କଣ ଆମେ ତ ଏବେ ଯାଇଥିଲେ ତମେ ତ ଜାଣିଚ ଆମେ ଏବେ ସକାଳୁ ତ ଯାହା ହେଲେ ସକାଳୁ ତ ଖାଇଥିଲେ ଯୋଉ ଇଏ କଣ ସେଟା ଚୁଡ଼ା ଟିକେ ଖାଇଥିଲେ ତମେ ବି ସେଇ ଚୁଡ଼ା ଖାଇଥିଲ ମୋରି କତିରେ। ତାପରେ ଖରା ବେଳକୁ ଖାଇଲେ ଦି ଜଣ ମିଶ ଯୋଉ ଭାତ ଡାଲମା। ଆଉ କଣ ଗୋଟେ ଖାଇଲେ?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
ଆଳୁ ଚକଟା ଆଳୁ ହଁ ଆଳୁ ଚକଟା ଖାଇଲେ ବଡି ଚୁରା ଟିକେ ଦେଇଥିଲେ ଆଉ ପିଆଜ ଲଙ୍କା ସିଏ ସଇଲା। ତାପରେ ତ ଆମେ ଗୋଟେ ଗୋଟେ ଯୋଜନା କରିଥିଲେ ଯୋଜନା କରିଥିଲେ ଯୋଉ ଯିବା ପାଇଁ କଣ ଟିକେ କଣ ଯୋଉ କୁକୁଡ଼ା ପକୋଡ଼ା ଟିକେ କରିବାକୁ କୁକୁଡ଼ା ଛାଣିବାକୁ। ତ କିଛି ତ ହେଲାନି। ଯାଇଥାନ୍ତେ ଗ୍ୟାସ ଭର୍ତ୍ତି କରିବାକୁ ଇଏ କରିବାକୁ ସିଏ କରିବାକୁ କିଛି ହେଲାନି। ତ ଆମେ ପଳେଇଲେ ବୁଲିବାକୁ। ବୁଲିବାକୁ ଯାଇକି ତ ବୁଲିବାକୁ ଗଲେ ବୁଲିବାକୁ ଗଲେ ବାହାରିଲେ ଆମେ କିଏ? ଚାରିଟା ବେଳକୁ ତମେ, ମୁଁ, ଜଗନ ବାହାରିଲେ ଗାଡ଼ିରେ।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
ତ ଗଲେ ଗଲା ପରେ କଣ ଫାଷ୍ଟ ଗୋଟେ ଜାଗାରେ ବର୍ଷା ଟିକେ ହେଲା ବୋଲି ଗୋଟେ ଜାଗାରେ ବରା ଚପ ଖାଇଲେ ଗୋଟେ। କୁଡ଼ିଆ ବାଗିଆ ଘରେ। ଆପଣ ଜାଣିଥିବେ, ଆପଣ ସେଠି କେତେ ଟଙ୍କାରେ ଖାଇଲେ କୁଡ଼ିଆ ଘରେ?
ମୁଁ ତା ପରେ କୋଡ଼ିଏ ଟଙ୍କାରେ ଖାଇଲିି।
ଓ ହଁ ଆପଣ ତ କୋଡ଼ିଏ ଟଙ୍କାରେ ଖାଇଲେ ମୁଁ ତ ତିରିଶ ଟଙ୍କାରେ ଖାଇଲି।
ପଚାଶ ଟଙ୍କା ଆଉ ମୋର ସାଙ୍ଗ ଦଶ ଟଙ୍କାରେ ଖାଇଲେ।
ହ ହୋ। ବୁଝିଲେ। ତାପରେ ତ ବର୍ଷା କମି ନଥିଲା ଆପଣ କହିଲେ ଆପଣ ଗାଡ଼ି ଚଲେଇବେନି। ତ ମୁଁ ସେଇଠୁ ଆପଣଙ୍କ ସାଙ୍ଗକୁ ଗାଡ଼ିରେ ଛୋଟ ଛୁଆ ଭଳିଆ ବସେଇକି ତଥାପି ଚଲେଇ ଚଲେଇ ନେଲି ନା କି।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
ଚଲେଇ ଚଲେଇ ନେଲା ପରେ ତାପରେ କଣ ହେଲା ବାଲିଚନ୍ଦ୍ରପୁର ଗଲେ। ବାଲିଚନ୍ଦ୍ରପୁରରେ ଆମେ ପହଞ୍ଚିବା ପରେ ସେଠି ଆମେ ଖାଇଲେ ଯୋଉ କଣ ଖାସି ବିରିୟାନୀ। ଆଉ ଆମେ ତ ତମ ସା ସାଙ୍ଗର ମୋର ଖାଇଲୁ ଖାସି ବିରିୟାନୀ। ତ ତମେ ଖାଇଲ କଣ ଗୋଟେ ଅଣ୍ଡାର ଗୋଟେ କଣ ଗୋଟେ ଖାଇଲ ଗୋଟେ ରୋଲ୍। ତାପରେ ଆମେ ତ ହଁ ସେଇ ରୋଲ୍ ତାକୁ କୁହନ୍ତି। ଆଉ ହଉଚି ରୁଟି ଯୋଉ ଗୁରା ହେଇଥିବ ତା ଉପରେ। ଆଉ ତାପରେ ତ ଖାଇଲେ କଣ ପକୋଡ଼ା ଖାଇଲେ। ଆ ଏମିତ ସବୁ ଖା ଖିଆ କି ହେଇଛି ଆଉ ନା କି।
ମୋର ତା ମୁଁ।
ତାପରେ କଣ ଖାଇଲେ ଆଉ ପକୋଡ଼ା ଖାଇ ସାରିଲା ପରେ?
ପକୋଡା ଖାଇସାଇଲା ପରେ ଆମେ ଆଇସ୍କ୍ରିମ ଖାଇଲେ। ଆଉ ଗୁପଚୁପ ବି ଖାଇଲେ ଆଉ ଫାଲୁଦା ଖାଇଲେ। ଫାଲୁଦା ଖାଇସାରି କଣ ସେଟା ଖାଇଲେ ଥଣ୍ଡା ବି। ପି ଲେ ହଁ।
ଉଁ ହୁଁ, ବୁଝୁଛି ବୁଝୁଛି ହଁ, ତାପରେ ଆମେ ଯେତେବେଳେ ଏଇ ସ ସବୁ ଖାଇସାରିଲା ପରେ ବିରିୟାନୀ ଆଉ। ଯୋଉ ପକୋଡା ଖାଇସାରିଲା ପରେ ଡ୍ରେସ ଦୋକାନକୁ ପ୍ରାୟ ଗଲେ। ଆପଣ କଣ ଗୋଟେ ଡ୍ରେସ ଆଣିଲେ ମୁଁ ଗୋଟେ ହାପପ୍ୟାଣ୍ଟ ଆଣିଲି। ଆପଣ କଣ ଆଣଲେ?
? ହଁ, ମୋର ଗୋଟିଏ ହାପପେଣ୍ଟ ଆଣିଲି ସେ ହାପପେଣ୍ଟ ଟା ନେଲା ଶହେ ନବେ ଟଙ୍କା। ଆଉ ମୋର ସାଙ୍ଗ ଗୋଟିଏ ଫର୍ମାଲ ପେଣ୍ଟ ଆଣିଲା। ଗୋଟେ ଫର୍ମାଲ ର ସାର୍ଟ। ଟେ ବି ଆଣିଲ ତାର ପାଖ ବାରଶ ପଚାଶ ଟଙ୍କା। ଦୋକାନୀ ନେଲା ବାରଶ ପଚାଶ ନେଲା ପରେ ମୋର ଗୋଟିଏ ମୁଁ ଆଉ ଗୋଟେ ଫୁଲ। ପେଣ୍ଟ ଆଇଁଲି ସେଇଟା ତିନିଶହ ଟଙ୍କା କହିଲା ମୁଁ ତିନିଶ ଟଙ୍କା ଦେଲି। ତିନିଶ ଟଙ୍କା ଦେବା ପରେ ଆହୁରି ଆଉ କି ଛି ପ୍ରାୟତଃ ନଥିଲା ମୁଁ ଜକି ଗଞ୍ଜି ବି ଖୋଜୁ ଥିଲି ଜକି ଗଞ୍ଜି ନ ଥିଲା ସେଠାରେ ବୁଲି ବୁଲି ବୁଲି ବୁଲି ବସି ବସି। ଗଲି ଗୋଟେ ଦୋକାନ କୁ ହେଲାଗି ମୋତେ କୋଡିଏ ଟଙ୍କାରେ ଦହି ଗୁପଚୁପ ଦେଲା। ଦହି ଗୁପଚୁପ ଟାରେ ବହୁତ ଭଲ ଲାଗୁଥିଲା ହେନେ ବାଦାମ ଫାଦାମ ପଡିନଥିଲା। ବାଦାମ ନଥିଲା। ସେ ସେଥିଲାଗି ମୋ ସାଙ୍ଗ ଜଗନ୍ ପାଖକୁ ଗଲି ସେ ତ ପ୍ରାୟ ପଳେଇଥିଲା ଗୋଟେ ରକ୍ତ ଦୋ କାଇଁ କି ରକ୍ତ ଆମ ବ୍ଲଡ ଯୋଉଠି ଦେଖା ହୁଏ କାହାର କୋଉ ବ୍ଲଡ। ସେ ଦୋକାନକୁୁ ଯାଇକି ସେ ତାର ବ୍ଲଡ ପଚାଶ ଟଙ୍କା ଦେଇକି। କି ଦେଖିଲାଣି ମୋର କୋଉ ପଜିଟିଭ ବ୍ଲଡ।
ସିଏ ଟିକେ ଡରୁଥିଲା ସିଏ ଯେତେବେଳେ ସିଏ ସେଠିକି ଯିବାକୁ ଡରୁଥିଲା ବୁଝୁଛନ୍ତି। ଦେଲା ଭାଇ ମୁଁ ଟିକେ ମୋ ରକ୍ତଟା କଣ ମୁଁ ଜାଣିପାରୁନି। କୋଉ ଗ୍ରୁପ ର ତ ମୁଁ ଟିକେ କେମିତି ଜାଣିବି ଚାଲ। ମୁଁ କହିଲି ତୁ ଯାଉନୁ ପଚାରି ଦବୁ କଣ ଅଛି କହିବୁ ମୋର ରକ କ୍ତ ଦେଖ ମୋର କୋଉ ଗ୍ରୁପ ମୁଁ ଜାଣିବି କହୁଛି ନାଇଁ ଭାଇ ତମେ। ଚାଲ ତମେ ଚାଲ ମତେ ଏତେ ବାଧ୍ୟ କଲା ସେଇଠୁ ଯାଇ ମୁଁ ଗଲି ତା ସହିତ ବୁଝିଲେ।
ମୁଁ ତ ଗଲା ପରେ। ହଁ, ମୁଁ ସେଠି ଗୋଟା ଲୋକ କୁ ଦେଖିଲି। ସିଏ ଯାଇ ଆମ କୁଆଁପାଳ ପୋଲ ତଳେ ଗୋଟେ କରିଛି କଣ? ଦହିବରା ଦୋକାନ ପ୍ରାଏ ତ ମୋର ମନ ଅଛି ଯେ ମୁଁ ଯାଇ। ଥିଲି ମାହାଙ୍ଗା ପ୍ରାଏତ ମୋର ବଡ ଭାଇର। ମୋର ଯାଇଥିଲୁ ଆମ ଝୁଅର ବହି ଆଣିବାକୁ ମାହାଙ୍ଗା ପ୍ରାୟତଃ ଏଠୁ ପ ପଚିଶ ରୁ ତିରିଶ କିଲୋମିଟର ହେଲା ସେଠୁ। ଗଲା ବେଳକୁ ସେଠୁ ପାଖା ପାଖି ପହଞ୍ଚିଗଲି ଏଗାରଟା ବାଜିଲା ଆଉ ଗାଡିରେ ବି ମଧ୍ୟ ତେଲ ବାଟରେ ସରିଜାଇଥିଲା ତେଲ ଫେଲ। ପକେଇକି ଗଲୁ ଯାଇକିନି ଆଇଲା ବେଳକୁ ସେଠି ବହି ଚା ଛଅ ସାତ ଖଣ୍ଡ ଆଇଁଲୁ। ସେଠୁ ଆମେ କଥାବାର୍ତ୍ତା ହେଇକି ଆଉଛୁ କଣ ଖାଇବୁ, କଣ ଖାଇବୁ ଆଇଲା ବେଳକୁ ବାଟରେ ଗୋଟେ। ଗୋଟା ଯେଗାରେ ଇଟିଲି ତରକାରୀ ଖାଇଲୁ ଯେ ସିଏ ଏମିତିଆ ଲାଗିଲା। ସେ ବଡ ଭାଇ ଟା କହିଲା ଆମର ଷାଠିଏ ଟଙ୍କା ପୂରା ଗଲା। ତିରିଶ ତିରିଶ ଟଙ୍କା। ସେଟା ଯେ ଗଲା କିଛି ଆମ ସେ ଭଲସେ ଲାଗିଲାନି ଠିକ ଆଇଛୁ ସେ ଯୋଉ ଦହିବରା ବାଲା। ସେଟା ଆଜି ଜିଏ ଭେ ଭେଟ ହେଲା। ତାରି ପାଖରେ ଆମେ ଦହିବରା ଖାଇଥିଲୁ କୁଆଁପାଳ ପୋଲ ତଳେ ସେ ବି ଶ୍ୱାସ କରିବନି ଷାଠିଏ ଟଙ୍କା ଏ ତିରିଶ ଟଙ୍କାରେ ଛଅ ସାତ ଟା ଦହିବରା। ଘୁଗୁନି, କଷା, ଆଉ ତା ଉପରେ ସେଉ, ପିଆଜ, ବାଦାମ, ତିନିଥର କି ଦେଲା। ଦେଇସରିଲା ପରେ ଦହି ପାଣି ଫେଣେ ଆଉଥରେ ମାଗିଲୁ ବାଦାମ ଟିକେ ପିଆଜ ଟିକେ ଏସବୁ ଜିନିଷ ଦେଲା ପ ଏତେ ମାତ୍ରାରେ ଖାଇଦେଇଚି। ସେ ପ୍ରାୟ ମୋର ଦିନମାନା ନ ଖାଇଲେ ବି ଚଳି ଯାଉଥିଲା ସେ ତିରିଶ ଟଙ୍କାରେ ପ୍ରାୟ ମୋତେ ପାଖାପାଖି ଚା ଚାରିଟା ବେଳେ ଯାଇକି ମୋର ହାକୁଡି ଆଇିଲ ଏମିତିକା ଖାଇବା ସେ ଦେଇଥିଲା ସେ ଲୋକଟା ଆଜି ଭେଟ ହେଲା। ମୁଁ ତାକୁ କହିକି ଆଇଚି କି ଆମ ପିଲାମାନେ ଯେମିତି ହେଲେ ବି ଆପଣଙ୍କ ପାଖକୁ ଆସିବେ। ହେନ୍ଦି ତାକୁ କହି କାହିକି ଆଇଛି।
ଆମର କୋଉଦିନ ଯୋଉ ଛୁଟି ଦିନ ଦେଖିକି। ଶନିବାର କି ରବିବାର ଦେଖିକି ଆମେ ପଳେଇବା ତା କଥରେ ଖାଇଦେଇ ଆସିବା ଆଉ ତମେ ଯଦି କହୁଛ ଏତେ ଭଲ ସେ ହଉଛି। ଶନିବାର କି ରବିବାର ଦେଖି ପଳେଇବା ଆଉ। ହଁ ସେ କଥା ତ ସେ କଥା ତମେ ଜାଣିଛ ନା ନାଇଁ ଆମେ ତମେ ଯେତେବେଳେ ଗୁପଚୁପୁ ଖାଇଲ ଦହି ଗୁପଚୁପୁ ସେତେବେଳେ ଜୀବନ କଲ କରିଥିଲା ଯିବାକୁ ବୁଝିଛ ନା ନାଇଁ। ତାରବି ବି ଇଚ୍ଛା ଥିଲା ବୁଲିବାକୁ ଯିବାକୁ ତ ସିଏ କଲ୍ କଲା ସେତେବେଳେ ବାହାରିଲା ଆମେ ସେଇଠି ଅପେକ୍ଷା କରିଥିଲେ କରିଥିଲେ କରିଥିଲେ ତାପରେ ସିଏ ଯାଇ ବାଲଚମପୁରରେ ସିଏ ଆଉ ସାନ ଭାଇ ଜଣେ କାଳିଆ ତାର ତାର ପହଞ୍ଚିଲା ପରେ ସିଏ ବି ସେ ଗୁପଚୁପ ଖାଇଲା ବୁଝୁଛନ୍ତି କାଳିଆ ଆଇଲା ଏଠି କଣ ସେ କୁକୁଡ଼ା ଲଲି
ହଁ।
ଆଉ ସେଇ ଅଣ୍ଡା ରୋଲ ଏଇ ସବୁ ଖାଇଲା। ଖାଇଲା ପରେ ତାପରେ ଆମେ ସମସ୍ତେ ଆଇଲୁ ତମେ ବି ଜାଣିଥିବ। ଖାଇଲେ ଫାଲୁଦା ଖାଇଲେ ଆଇସ୍କ୍ରିମ ଖାଇଲେ।
ଫାଲୁଦା ଆଇସ୍କ୍ରିମ ଖାଇସାରିଲା ପରେ ବୁଝଛନ୍ତି ଆଁ ଫାଲୁଦା ଆ ଆଇସ୍କ୍ରିମ ଖାଇ ସାରିଲା ପରେ ସେଠୁ ସବୁ ସଇଲା ପରେ ହେଠୁ ତାପରେ ଆମେ ଘରକୁ ଆସିଲେ ଆଉ ଘରକୁ ଆସିଲା ପରେ ଦେଖିବେ ବାଟରେ ବି ଯୋଉ ମଜା ହେଲା ଯୋଉ ତମ ସାଙ୍ଗ ସାଙ୍ଗ ଗୋଟେ ଝିଅକୁ କଲ୍ କରିଥିବ ତାଥିରେ ହସା ହସି ଇଏ ସିଏ। ତ ତମ ସାଙ୍ଗକୁ ଥରେ ବାଟରେ ଓହ୍ଲେଇ ଦେଇଥାନ୍ତେ ବି ତ ସେଇ ସବୁ ମଜା ହେଲା ମଜା ହେଲା ପରେ ଆମର ତ ବୁଢା କତିରେ ମେନ ଥଣ୍ଡା ପିଇବାର ତ କରିଥିଲା ତ ବୁଢା କତିରେ ରଖିଲେ ଥଣ୍ଡାଟେ ପିଇଲେ ତାପରେ ଘରକୁ ଆସିିଥିଲେ।
ଏ ସାଙ୍ଗ ତ ତିରିଶ ଟଙ୍କାରେ ଚକୋଲେଟ ଆଣିଥିଲା ଯଉ ଏ ଫାଇଭ ଷ୍ଟାର ବୁଲି ଗୁଟେ। ଚକୋଲେଟ ସେ ଆଣିବା ମାତ୍ରେକେ ବାଟରେ ପାଖାପାଖି ସେ ଭାବିଥିଲା କି ସେ ଯୋଉ ଯେପରିକି ଆମ ଚିକୁ ଯୋଉ ଝିଅ ଟାକୁ ଭଲ ପାଉଛି। ତାକୁ ଦବା ଲାଗୀ ସେ ପ୍ରାୟରେ ଯେହେତୁ ଆମେ ସବୁ ଥିଲୁ। ତା ମନରେ ଥିଲା ଦବା ପାଇଁ ଆମକୁ କିପରି ମିଛରେ କହିବ। ଆ ସେଠିକ ଦେଇକି ଆସିବ। ସେ ମିଛରେ ଆମେ ଯଦି କହିବୁ ତୁ ଦବୁ କି ସେ କହିବ ନାଇଁ ନାଇଁ ମୁଁ ଦେବିନି ଏଇ ଟାଇପ ର କଥାବାର୍ତ୍ତା ସେ କରିଥିଲା। ସେ କଥାବାର୍ତ୍ତା କରିବା ସମୟରେ ଆମେ ତାକୁ ବାଟରେ ମଧ୍ୟ ଦିଥର ରୋକିଛୁ। ସେି ଯେପରିକି ଆମ କୃଷ୍ଣ ଜାଜପୁର ଟିକେ ଆଗକୁ ଆସିବା ମରେ ଶିପୁରା ବୋଲି ଗାଁ କୁ। ସେ ଝିଅଟି ସେଇଠାରେ ଅପେକ୍ଷା କରିଥିଲା ତାଙ୍କ ଘରଟି ସେଇଠି ସେ ବା ଇଏ ବି ଜାଣିି ବହୁତ ଥର କିନ୍ତୁ ଆମ ଆଗରେ ସେ ମିଛରେ ରେ କହୁଥିଲା କି ଇଏ ତାଙ୍କ ଘର ସିପୁରା ନୁହେଁ। ଏଇସବୁ ଜିନିଷ ତାକୁ ନ ଦେଖିଲା ବାକି ସିଏ ବି ଦେଖିଛି ସ ସେ ଗୋଟେ କରରେ ଠିଆ ହେଇଥିଲା। ତାକୁ ଦେଖିବା ପରେ। ତାପରେ ତାକୁ ଦେଖିଚି ଆଉ ଚକୋଲେଟ ମଧ୍ୟ ଆମ ଆଗରେ ଯେହେତୁ ଥିଲା। ଆମ ଆଗରେ ଯେହେତୁ ଥିଲା। ସେ ମନା କରିଥେଲା କି ଚକଲେଟ ନଦବା ପାଇଁ ସେଠୁ ତ ଆମେ ଆଇଲୁ ପ୍ରାୟତଃ ସେ ବରଠା ଗାଁ ବି ଯୋଉ ଆମର କପିଳେଶ୍ଵର ଗାଁ ବି ଜାଣିପାରୁନି। ଆଉ ନଜାଣିବାରୁ ଆମେ ତା ନେଇ ନାଇକି ଆଇଲୁ ଆସ ସେପ ନୂଆଟରେ ବି ବାରବାଟୀ ବାରବାଟି କବେ ସେଏ ଜାଣି ପାରିନଥାଏ ଯେପରି ଆମ କାଳିଆ ଗୋଟେ କଥା କହିଲା ତାକୁ କହିଲା ତୋତେ ଯଦି ଆମେ ଏଇଠି ଛାଡି ଦେଇ ଯିବୁ। ତୁ ତଥାପି ବି ଜାଣି ପାରିବୁନୁ। କି ତମ ତୋର ଲୋକେସନ ଏବେ କୋଉଠି ଅଛି ତମ କୋଉଠି ଠିଆ ହେଇଛି ସେ ସ ତୁ ସହିତ ସେଇ କାମ କଲା
ହଁ ସେଇଟା ତ ଠିକ କ
ହଁ ଆଉ ଆଉ ଏଇ ସବୁ ଜିନିଷ ମୁଁ ତ ପ୍ରାୟ ଆସିଲା ବେଳେ ମତେ ଦୁବଣ୍ଡିଆରେ ଗୋଟେ ଭଏସ୍ ସ୍କ ଲୋକ ଦେଖିଲେ ମୋ ଚୁଟି ମୋ ଚୁଟି ଦେଖିବା ମାତ୍ରେ କେରେ ବୟସ୍କ ଲୋକ କହିଲେ ଆଉ କଣ ତମର ସବୁ ଛୁଟି ଗୁରା ଚନ୍ଦା ହେଇ ହେଇ ଆସିଲାଣି ଏଇଟା କଥା କହିଲେ ମତେ ବହୁତ ମୋ ଦୁ ମୋ ମନକୁ ଦୁଃଖ ପହଞ୍ଚେଇଲା। ଦିଖ ହବାରୁ ମତେ କହିଲେ ଯେ ଗୋଟେ ଆୟୁର୍ବେଦିକ ର ଜିନିଷ ଅଛି। ଏଇଟା ଲଗେଇଲେ ଚୁଟି ବହୁ ମାତ୍ରାରେ ଉଠିବ ଏମିତି ମତେ କହିଲେ। ମୁଁ କହିଲି କୋଉଠି ମିଳୁଛି ମଉସା? ସେ କହିଲେ ଛତିଆ ରେ କଉ ଜାଗାରେ ମିଳୁଛି ଏମିତି କହିଲେ କହିଲେ ସେ କଥା କହି ସାରିଲା ପରେ କହିଲେ କି ଗୋଟିଏ ମହନପୁରର ଗୋଟିଏ ପିଲା ଥିଲା ପାଖାପାଖି ତାର ଏମିତି ବୋହୁ ମାତ୍ରାରେ ଚୁଟି ଉପୁଡୁଥିଲା। ତାପରେ ସେ କହିଲା ତା ବାହ ପ ବାହାଘର ହବାକୁ ଥିଲା ସେଥିପାଇଁ ସେ ଗୋଟେ ସେ ଔଷଧ ଆଣି ଲଗେଇଲା ତାର ବହୁ ମାତ୍ରାରେ ଉଠିଲା ଚୁଟି। ଉଠି ଆଇଲା ତା ବା ଫା ହେଲା ଏମିତି ମତେ କହିଲେ ମୁଁ କହିଲାଠାରୁ ମୁଁ କହିଲି ମଉସା କଉଠି ମିଳିବ ମାଉସା ଆଉ କିଛି କହିଲେନି। ମତେ ଭାରି ଟିକେ ବାଧିଲା। ସେଇ କଥାଟା ଆଉ ହଁ ଯେ ଯୋଉ ଚୁଟ ଚୁଟି ଉପୁଡୂଛି ଏସବୁ ଜିନିଷ ହଉଛି ତମେ ଟିକେ କହିବେ ସେ ବିଷୟରେ କୋଉଠି କଣ ଔଷ ଶଧ ଫୋଷଧ ଆଣି ଲଗେଇବାକୁ
ଦେଖନ୍ତୁ ଆପଣ ଟ୍ରାୟା ଜାଣିଛନ୍ତି? ଟ୍ରାୟା ଟ୍ରାଏ କରନ୍ତୁ। ବୁଝିଲେ ଆପଣ କ କାରିଆରୁ ରୋଜଗାର କରୁଛନ୍ତି ପଇସା ଆପଣଙ୍କର ତ ନିହାତି ଦିନକୁ ଲକ୍ଷେ ଟଙ୍କା ହଉଚି। ବୁଝିଲେ ତ କାରିଆରୁ ଯଦି ଆପଣ ରୋଜଗାର କରିବେ ସେଥିରେ କିଛି ହେଇପାରିବ।
ଟ୍ରାୟା ତ ପ୍ରାୟତଃ ମୋର ବଡ ଭାଇ ଜଣେ ଅଛନ୍ତି। କୋରାପୁଟରେ ସିଏ ବି ବ୍ୟବହାର କରିଥିଲେ ବ୍ୟବହାର କଲେ ତାଙ୍କର ହେ ଟା ଆଗ ଚୁଟି ଛଡ଼ା ଆଉ କୋଉ ଚୁଟି ନାହିଁ ଇଏ ପଛ ଚୁଟି ମାନେ ମଝି ଯି ଆଗ ଚୁଟି ଅଳ୍ପ ଅଳ୍ପ ଅଛି।
ହୁଁ।
ସବୁ କିଛି ନାହିଁ ଟୋଟାଲି ଫାଙ୍କା ହେଇଗଲାଣି। ସେଥିଲାଗି ମତେ ଟାୟା ଟିକେ ବ୍ୟବହାର କରିବାକୁ ଭାବୁଥିଲି। ମାରୁଚି
ନା ନାଇଁ ତାକୁ ନାଇଁ ନାଇଁ ତାର ବହୁତ ଭଲ ଅଛି ବୁଝୁଛନ୍ତି ଲୋକ କ ଉଇ ଉଇ ବ୍ୟବହାର କରୁଚନ୍ତି। ଆଉ ଭଲ ବି କହୁଛନ୍ତି ସେଇଥିଲାଗି ତାକୁ ହିଁ ୟୁଜ କରନ୍ତୁ। ଆପଣ ଟିକେ ଯୋଉ କଥା ହଉନାହାନ୍ତି କି ଟିକେ ଦୂରେଇକି କି କଥା ହୁଅନ୍ତୁ ବୁଝିଲେ ନହଲେ ନାଇଁ ଯୋଉ ହଁ ରେସିଓ ନେ ଏକର ସେକର ହେଇଗଲେ ସରିଯିବ ବୁଝିଲେ।
ପ୍ରାୟତଃ ମାସକୁ କେତେ ଟଙ୍କା କଣ ପଡିବ?
ଅଢେଇ ହଜାର ପ୍ଲସ ପଡିବ ବୁଝୁଛନ୍ତି।
ହଁ ଦେଖିବା ମାନେ ସତ୍ ସବୁ ମାସରେ ବ୍ୟବହାର କରିବାକୁ ପଡିବ ନା ଦି ଚାରି ମାସେ ବ୍ୟବହାର କରି
ଆଠ ଦଶ ମାସ କି ବର୍ଷେ ୟୁଜ ବର୍ଷେ ର୍ଷେ ବ୍ୟବହାର କରି ବନ୍ଦ କରିଦେଲେ ଚଳିବନି?
ଧୀରେ ଧୀରେ ତାର ଇଏ ଟା ଟିକେ କମିବ ଆଉ ବୁଝୁଚନ୍ତି। ମାନେ ଯେମିତି ବ୍ୟବହାର କରିବେ ଧୀରେ ଧୀରେ ତାର ଟିକେ ମାନେ କମ କମ ବ୍ୟବହାର କରିବେ ଏମିତି ହେଇପାରେ ଆଉ ବୁଝିଲେ
ହଁ କିନ୍ତୁ ଲାଗି ରହି
ହଁ ଲାଗି ରହିବ ବୁଝୁଛନ୍ତି। ଯଦି ଛାଡିଦେବେ ପୁଣି କଣ ତାର ଥିବ ସେଇଟା ତ ମୁଁ ଜାଣିନି କିନ୍ତୁ ପ୍ରାୟତଃ ବ୍ୟବହାର କଲେ ହେଇଯିବ ଭଲ।
ଏ ବିଷୟରେ ଟିକେ ଆପଣ ଜେମିିନିଆଇ ରୁ ଦେଖିକି ଟିକେ ଆପଣ ବତେଇବେ କି ମତେ? ଆପଣ ଯେପରି ଜେମିିନିଆଇ ପ୍ରୋ ଅଛି ମୋର ତ ଜେମିନିଆଇ ପ୍ରୋ ନାହିଁ। ଯେମିନି ଆଈ ପ୍ରୋ ରୁ ଦେଖିକି ଟିକେ ବତେଇବେ ଏ ବିଷୟରେ।
ନାଇଁ ଆପଣ ଯୋଉ ବଡ ଭାଇ ୟୁଜ କରୁଥିଲେ ନା ତାଙ୍କୁ ଟିକେ ପଚାରିକି ବୁଝୁନାହାନ୍ତି। ଯିଏ ଯୋଉ ଲୋକ ବ୍ୟବହାର କରୁଥିଲେ ତାଙ୍କୁ ବି ପଚାରିବେ।
ବଡ ଭାଇ କହୁଥିଲେ ଯେ ଯାହା ଦେହେରେ ୟୁଜ ହେଇଯିବ ସେ ସହଜ ବାରି ବ୍ୟବାର ହେଇଯାଇଥିବ ହେଇଯାଇଥିବ। ଯଦି ନ ସୁଟ କଲା ୟେ ସେ ସବୁ ଚୁଟି କି ଉପାଡି ଦବ। ଏସବୁ ଭୟଭୀତ କରି କଥା ବି ମଧ୍ୟ କହିଛନ୍ତି। ସେଥିଲାଗି ମୁଁ ଏ ରହିଯାଇଛି ଜାକି ଯୁକି ହେଇ, କଣ?
ତାହେଲେ ତ ଭଲ କଥା ହୁଁ ଦେଖା କଣ ଗୋଟେ ତମେ ଯୋଗ ଫୋଗ କର ବୁଝିଲ ଯୋଗ କର ଯୋଉ ମାନେ ମୁଣ୍ଡକୁ ରକ୍ତ ଯିବାକୁ ଯୋଉ ଯୋଗ ନୁହେ କି ମୁଣ୍ଡ ତଳୁ କରି